ହ୍ୟାଲୋ।
କଣ କରୁଥିଲ?
ବସିଛି।
ହଁ ବସିକି କଣଟା କରୁଛୁ?
ବସିକି ଗୋଟେ ଦେଖୁଛି ଜଣକଠୁ
ଓହୋ। କୋଠି ଛାତ ଘରେ ଅଛ କି ଘରେ ଅଛ? ଉ ହଁ ଛାତ ଉପରେ ଅଛୁ କି ଘରେ ଅଛୁ?
ଛାତ ଉପରେ।
ହୁଁ ହଁ କହ ତ ଭାରତର ଜାତୀୟ ଗୀତ କଣ?
ଜନଗଣ।
ନାଇଁ ବନ୍ଦେମା
ଭାରତ ମାତା କି ବନ୍ଦେ ମାତାରାମ ଭାରତ ମାତା କିି ଦେଖୁ ଆସଲି ପରା ଜଣିପରୁନା କଣ।
ଭାରତ ମାତା କି ଜୟ ନାଇରେ ବନ୍ଦେ ମାତରମ୍ ଲାଷ୍ଟ ଆଡେ ବନ୍ଦ ହେଇଗଲେ ହବନା କଣ ଷ୍ଟାର୍ଟିଂରୁ କହିବା କଥାନା।
ସ୍କୁଲରେ ଗାଉଥିଲୁ ମନେ ନାଇକିରେ ଭାରତ ମାତା କି ଜୟ।
ହିଁ ହିଁ ହିଁ ହିଁ ଭାରତ ସବୁଠାରୁ ବଡ ରାଜ୍ୟ କୋଉଟା କ ତ?
ରାଜସ୍ଥାନ।
ଉଁହଁ ଯାଇଛ କେବେ?
ହଁ କାଲି ଯାଇଥିଲି ସ୍ୱପ୍ନ
ସପ୍ନରେ ଯାଇଥିଲି କଣ ଦେଖିଲୁ ସପ୍ନ ବାଲି ବାଲି ଖାଲି ଦେଖ ଥିଲୁ ଆଉ ଆଇଲୁ ପାଣି ପିଇଆକୁ ଆଇଲୁ ନା କଣ?
ପାଣି ମିଳିଲା।
ଅ ବିଶ୍ୱର ସବୁଠାରୁ ବଡ ଲମ୍ବା ନଦୀ କଣ କହ ତ?
ନୀଳନଦୀ।
କୋଉଠି ଅଛିରେ ସେଇଟା?
ସେଟା ଏ ଆଫ୍ରିକା।
ଆଫ୍ରିକାରେ ଅଛି?
ଆମାଜନର ନୀଳ ନଦୀ। ଆମାଜନ୍ ର ନୀଳ ନଦୀ।
ଓ ପ୍ରତ୍ୟେକ ମଣିଷର କେତେଟା ହାଡ ଥାଉଛି ଦେହରେ?
ଉଁ ଦୁଇଶହ ଛଅ ଖଣ୍ଡ ହାଡ଼।
ଉୁଁ ଯେତେବେଳେ ପିଲାମାନେ ସେତେବେଳେ ଯେତେବେଳେ ସେମାନେ ଛୁଆ ହେଇଥାନ୍ତି, ସେତେବେଳେ କେତେବେଳେ କେତେଟା ଥାଉଛି?
ଦୁଇଶହ ଆଠ।
ହୁଁ ନାଇଁରେ ଆହୁରି ଅଧିକ ଥାଉଛି, ଏତେ ଯେ ମନେ ପଡ଼ୁନି।
ବାର ବୋଧେ ଦୁଇଶହ ବାର ନା
ଉଁ- ହୁଁ। କେଉଁ ଦେଶକୁ ଲ୍ୟାଣ୍ଡ ଅଫ୍ ସନରାଇଜ୍ କୁହାଯାଏ?
ଜାପାନ୍‌
ହୁଁ।
ଜାପାନ୍‌ ନାଇଁରେ ନେଦରଲାଣ୍ଡ।
ହଁ ରେ ଜାପାନ ନା ଆଉ, ନେଦରଲାଣ୍ଡ ଗୋଟେ ଜାପାନର ରାଜଧାନୀ କଣ କହ ତ?
ଟୋକିଓ।
ହୁଁ ବିଶ୍ଵର ସବୁଠୁ ବଡ଼ ନମ୍ବର ୱାନ୍ ତୁ ଜାଣିଚୁ। ସଂଯୁକ୍ତ ରାଷ୍ଟ୍ର ସଂଘ ୟୁନାଇଟେଡ଼ ନେସନ ର ମୁଖ୍ୟ କେଉଁଠି ରହିଛି କହ ତ?
ଆମେରିକ୍
ନେସର ମୁଖ୍ୟ ନ୍ୟୁୟର୍କ।
ଜେନେବା, ଜେନେବା, ଜେନେବା ନ୍ୟୁୟର୍କ୍
ପରେ ହଁ।
ହଁ ପରା ନିୟୁର୍କ ର ଜେନେବା ସହର
ହୁଁ ବିଶ୍ଵର ସବୁଠାରୁ ଉଚ୍ଚ ପର୍ବତ କଣ କହ ତ?
କେଟୁ।
ଉଁ।
କେଟୁ।
କେତେ ହାଇଟ୍ ସେଇଟା, କେତେ ହାଇଟ୍?
ତିନି ହଜାର୍‌ କେତେ ଗୋଟେ, ତି -ତିନି ହଜାର୍‌ ନା ଚାରି ହଜାର କେତେ?
ମାଉଣ୍ଟ ଏଭରେଷ୍ଟ ଆଉ କୁଆଡ଼େ ଯିବ, କେଟର ତ ସେକେଣ୍ଡରେ ଆଉଛି।
ଓ ହୋ ଏମିତି।
ଏଭରେଷ୍ଟ ସିନା ଫାଷ୍ଟ ଆଉଛି ତାପରେ ସିନା ଗେଟକେ ଅଛି ୱାଟର ପୁଅ ନା କଣ କହ ତ? ସେଣ୍ଟ ପିଟର ୱାଟର ର ଫର୍ମୁଲା?
ଏଚ୍ ଟୁ ଓ।
ହୁଁ। ସୂର୍ଯ୍ୟରୁ ପୃଥିବୀକୁ ଆଲୋକ ପହଞ୍ଚିବାକୁ କେତେ ସମୟ ଲାଗିବ କହ ତ?
କେତେ ସେକେଣ୍ଡ ଗୋଟେ, ଚାରି ସେକେଣ୍ଡ ନା କେତେ ଗୋଟେ?
ଯା ମ ଆଠ ମିନିଟ୍‌ କୋଡ଼ିଏ ସେକେଣ୍ଡ ଲାଗେ।
ଓ ହୋ।
କୋଉଠି ସବୁଠୁ ଫାଷ୍ଟେ ପଡ଼ିଥାଏ କହତ କୋଉ ଦେଶରେ?
କୋଉ ଦେଶରେ ଜାପାନରେ ପରା।
ଉଁ
ଜାପାନ୍‌
ହୀରାକୁଦ ଯାଇଚୁ? ଉଁ
ନାଇଁ ଯାଇନି।
ହୀରାକୁଦର ନାଁ ଶୁଣିଚୁ ତ? ଉଁ କଣ ହୋଉଛି ସେଠି କହିଲ କଣ ହୋଉଛି ସେଠି?
ଜଳ ବିଦ୍ୟୁତ୍ ଉତ୍ପାଦନ ହୋଉଛି।
ଉଁ
ବିଦ୍ୟୁତ୍‌ ଜଳ ଉତ୍ପାଦନ କେନ୍ଦ୍ର। ସମ୍ବଲପୁର ଡିଷ୍ଟିକରେ ସମ୍ବଲପୁରରେ ବଲ
କୋଉ ନଦୀରେ?
ମହାନଦୀ।
ଧଉଳି କେଉଁ ଜିଲ୍ଲାରେ ଅଛି କହତ?
ଧଉଳି ଖୋର୍ଦ୍ଧା ଜିଲ୍ଲାରେ।
ଉଁ ଯାଇଚୁ ଧଉଳି। ଧଉଳି ଶାନ୍ତି ସ୍ତୂପ ଯୋଉ ବଢିଆ ଜାଗାଟା।
ହାଁ?
କାଳିଜାଇ ଯିବୁ ଭଲ ଜାଗାଟା ବୁଲଛି।
ଆହା ହୋଉ ଉ
ହୁଁ। କହ ତ ଆମର ଯୋଉ ସମ୍ବିଧାନ ଅଛି କିଏ ଲେଖିଥିଲା?
ବି ଆର୍ ଆମ୍ବେେଦକର୍।
ପୁରା ନାଁ?
ଡକ୍ଟର ଭିମ ରାଓ ଆମ୍ବେେଦକର୍।
ଉଁ ଭାରତରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଏ କହ ତ?
ଉଣେଇଶହ ସରଚାଳିଶ ମସିହା ଅଗଷ୍ଟ ମାସ ପନ୍ଦର ତାରିଖ ଦିନ।
ହୁଁ ଯେ ସେଦିନ ସ୍ଵାଧୀନତା ପାଇଥିଲା ଥୋଡି ନା ମୁଁ ପଚାରିଲି କେବେ ପାଳନ କରାଯାଏ ଅଗଷ୍ଟ ପନ୍ଦର ନା ଆଉ। ଉଣେଇଶହ ସରଚାଳିଶରେ ହୁଏ ନା କଣ? ୟା ୟା ୟା ବୁଝିଲୁ।
ହୁଁ।
ଭାରତର ପ୍ରଧାନମନ୍ତ୍ରୀ କିଏ ଅଛି କହତ?
ନରେନ୍ଦ୍ର ମୋଦି ମୋଦି ସରକାର।
ମୁଖ୍ୟମନ୍ତ୍ରୀ କିଏ ଅଛି ଓଡ଼ିଶାର କତ?
ମୋହନ ଚରଣ ମାଝୀ।
ମୋହନ ଚରଣ ମାଝୀ କି ତା ନାଁ?
ହୁଁ।
ମୋହନ ଦାସ ମାଝି ବୋଲଥିଲେ।
ନା।
ସାତ ଭଉଣୀ ସାତ ଭଉଣୀ ରାଜ୍ୟ କେଉଁ ଅଞ୍ଚଳରେ ଅବସ୍ଥିତ କ?
ସାତ ଭୋଉଣୀ ରାଜ୍ୟ ହେଟା ହବ ରା ନର୍ଥ ଇଷ୍ଟ ଇଣ୍ଡିଆ।
ଉଁ। ଓଡିଶାର ସବୁଠୁ ବଡ ହ୍ରଦ କଣ କହ ତ?
ଚିଲିକା।
ଯାଇଚୁ କେବେ?
ହୁଁ।
କୋଉ ମନ୍ଦିର ଅଛି ସେଠି?
କାଳିଜାଇ।
ହୁଁ କାଳିଜାଇର ଷ୍ଟୋରି ଜାଣିଛ?
ହଁ।
ଟିକେ ତ?
ସେ ଡଙ୍ଗା ପାର ହେଇକି ଯାଉଥିଲେ, ଡଙ୍ଗା ବୁଡିଗଲା। ତାପରେ ଜାଣିନାହିଁ ସରିଗଲା।
କଣ ପାଇଁ ଡଙ୍ଗା ବୁଡିଗଲା?
ବର୍ଷା, ଝଡ଼, ତୋଫାନ, ହୱାର ଡଙ୍ଗା ବୁ଼ଡି ଗଲା।
ଜାହାଡେ ଆରେ ସେଠି ହେଇଥିଲା, ନା କଣ ନା ସେମାନେ ବାହାଘର ହଉଥିଲା। ବାହାଘର ବେଳେ ସେମାନେ ନଦୀ ପାର କରିକି ଗଲାବେେଳେ, ସେ ତା ବାପା ପଳେଇଥିଲା, ତା ସହିତ ଝିଅ ସହିତ। ସେଥିପାଇଁ ଡଙ୍ଗା ବୁଡିଗଲା। ସେପରା ବାହାଘର ବେଳେ, ଝିଅ ପିଲା ସେତାର ବାପା, ମା କେ ଯାଆନ୍ତିନି ମ ଖ ଜାଣିନୁ କିରେ।
ୟା, ୟା, ୟା
ରଥଯାତ୍ରା କୋଉଠି ସବୁଠାରୁ ଫେମସ୍ କହ ତ?
ଓଡିଶାରେ।
ଓଡ଼ିଶାର କଉଟା ଓଡ଼ିଶାରେ ତ ସବୁ ଜାଗାରେ ହଉଚି। ଯାଇଚୁ କେବେ ଯାଇଚୁ ନା ନାହିଁ ରଥଯାତ ତ୍ରା ଦେଖିବା ପାଇଁ।
ନା ରଥଯାତେରା ଦେଖିବା ନାହିଁ। ଆଁ।
ପ୍ରବଳ ଗହଳି ହେଇଚି ସେଠି ଏବେ କେବେ ଗୋଟେ ଯିବ ରଥଯାତ୍ରା ଆର ମାସ ନା କଣ୍।
ଏଇ ମାସ।
ଏଇ ମାସରେ ଅଛି?
ଏଇ ମାସରେ ନହଲେ ଆର ମାସ କୋଡିଏ ଆଉ।
ବଷ ଭଳିଆ ଲାଗୁଚି ମୋତେ।
ଅ ହ।
ଉ ଆଉ ରଜରେ ପ୍ରୋଗ୍ରାମ୍ କଣ ବୁଲାବୁଲି
ଉଁ
ରଜରେ ପୋଗ୍ରାମ କଣ କୁଆଡେ ବୁଲିଯିବୁ କି କଣ?
ଛେ ନା। ଏବେ ଗୋଟେ ଯିବା କଥା ଆଉ।
ଉ କୁଆଡେ ଗାଁକୁ?
ହୁଁ
କଣ କରୁ ଏବେ ଯାଇକି କଣ କରୁ ଘରେ କିଛି ନାହିଁ ଆଉ ବୁଲି ଯିବୁ?
ବୁଲି।
ଉ ହୁଁ ପଢାପଢି କଣ କରୁଛୁ କି ନାଇଁ?
ନାଇଁ ସର୍ଲା ପାଠ ପଢା।
ପାଠ ପଢା ସରିଯାଉଚି କି ସମସ୍ତଙ୍କର?
ଆଉ କଣ?
ଆଉ ଆଜି ରାତିରେ ରୋଷେଇ କଣ ହବ?
ଜାଣିନି କଣ ଗୋଟେ ରୋଷେଇ କରିବେ ଆଉ।
ଉଁ ହୁଁ।
ଆଉ କଣ କ।
ହୁଁ।
ତମର ଆଡେ ବୁଲିବାକୁ ଜାଗା କଣ ଅଛି କହ।
ଆମ ପଟେ ବୁଲବା କିଛି ନାହିଁ ଜଙ୍ଗଲ ପାହାଡ।
ପାହାଡ ଜଙ୍ଗଲରେ ପୁରା ବାଘ ଭାଲୁ ଦେଖ
ବାଘ ଭାଲୁ ହାତୀ ସିିଂହ। ସବୁ ଦେଖୁ ସବୁ ଅଛି ଆମ ଆଡେ।
ପା ପୁଶୁଚ ନା କଣ ତମେ। ହୁଁ। ହାଲୋ। ଆଉ ରଖୁଚି ଟାଇମ୍ ହେଇଗଲା।
ହଁ ହଁ ହଁ।